ହ୍ୟାଲୋ।
ହ୍ୟାଲୋ।
ହଁ ଗୁଡ ମର୍ଣିିଂ କଣ କରୁଛନ୍ତି।
ହଁ ଏଇଠି ବସିଥିଲି ଆଉ।
ଆଉ ଉଠି ସାରିଲେଣି।
ହଁ।
ହ ଶୀଘ୍ରତାନେ ଉଠି ପଡିଛନ୍ତି।
ହୁଁ ହୁଁ ଆମେ ସେଇ ଚାରିଟା ରାତି।
ଅ ହ ମୁଁ ଏବେ ଏଇ ଜଷ୍ଟ ଉଠିଲି।
ହୁଁ।
ଆଉ ସବୁ ତାହେଲେ ନିତ୍ୟକ୍ରମ ସରିଲାଣି।
ହଁ ସର
ଖାଇ ଦେଇଥିବେ ତାହେଲେ।
ନା ନା।
ଖା ଖାଇବାଟା ବାକି ଅଛି।
ହଁ ହଁ।
ହଁ ହ କଣ କହିଲେ କଥା ଭାବୁଛନ୍ତି ଏ ଟାଇମ ଟା ଟିକେ ହଉନି ତ ନହେଲେ ଠିକ୍ ଏଇ ସେଇଥି ପାଇଁ ଏଇନା ମୁଁ କହିଲି ଏଁ କଥା ହେବା ପାଇଁ ଟିକେ ଏବେ ଟିକେ କଥା ହେଇ ପଡିବା ଆଉ।
ଓହୋ।
ହୁଁ। ଆଉ କଣ ଏଇନା ପାଗ କେମିତି ଅଛି।
ପାଗ ଆମର ତ ଖରା ହଉଛି ଆଉ।
ଖରା ଆମର କାଲି ଏତେ ବର୍ଷା ହେଇଥିଲା ଯେ ଚାରଟାବେଳଠୁ ବର୍ଷା ହେଇଥିଲା ଯେ ଆଜି ଖାଲି ଝଡ଼ି ପୋକଉଡ଼ା ଖାଲି ଉଡ଼ୁଚନ୍ତି।
ଓହୋ।
ଓହୋ।
ଆଉ ଉ କାଲି ରାତିରେ କଣ ଖାଇଥିଲେ?
କାଲି ରାତିରେ ଖାଇଥିଲି ପିଠା
ହୁଁ।
ଆଉ ଚିକେନେ।
ଓହୋ ପିଠା ସହ ଚିକେନ୍।
ହଁ।
ରୋଷେଇ ନିଜେ କରିଥିଲେ ନା ଘର ଲୋକ
ଏ ରୋଷେଇ କରେ କିନ୍ତୁ ଏବେ ଟିକିଏ ଯୋଉ ମେସିନ୍ ଚାଲିଚିତ ମୁଁ ସିଲେଇ କରୁଚି ଆଉ ଟିକେ ସେଇଥିପାଇଁ ବୋଉ ଏବେ କରୁଚି ଆଉ।
ଉଁ ହୁଁ।
ହଁ। ରଜଟା ପାଖେଇ ଆସିଲାଣି କାଲି ରଜା ଆଉ ଯୋଉମାନେ ସବୁ ପୁଣି ସିଲେଇ କରିବା ପାଇଁ ଦେଇଚନ୍ତି ତାଙ୍କୁ ପୁଣି ଠିକ୍ ଟାଇମରେ ପୁଣି କାଲି ବନ୍ଦା ଦବାର ଅଛି। ଆଉ ସେଇଥିପାଇଁ ଟିକେ ଟାଇମ୍ ହଉନି ଆଉ।
ହଉ ଅ
ନହେଲେ ଯେତେଳେ ଫାଙ୍କା ରହେ ହଁ ନାଇଁ ଯାଇଥିଲି ଦିଇମାସେ ଯାଇଥିଲି ଟ୍ରେନିଂ ଯାଇଥିଲି ଶିଖିବା ପାଇଁ
କୋଉଠିକି?
ସେଇ ଆମ ପାଖ ଦିକିଲୋମିଟର ହବ ପାଖରେ।
ଓହୋ।
ଯାଇକି ସେହେଟୁ ସେଖିକି ଆସିଥିଲି। ତାପରେ ଏବେ ସବୁ ହଁ। ଫେ ଗୋଟେ ବର୍ଷ ହେଲାଣି ଘରେ ହେଲା ତାପରେ ସିଲେଇ କରୁଚି ଆଉ।
ହୁଁ ହୁଁ। ଘରେ ସବୁ ଭଲ?
ହଁ ଘରେ ସବୁ ଭଲ। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆଉ ଦାଦା ଖୁଡି ଜେଜେମା
ଆଁ
ଭଉଣୀ ଭାଇ
ହଁ ଓହୋ। ଆମର ତିନି ଭଉଣୀ ଗୋଟେ ଭାଇ ଦିଟା ଭଉଣୀ ବାହାହେଇ ସାରିଲେଣି। ମୁଁ ଅଛି ମୁଁ ତଳେ ସାନ ଭାଇ ଆଉ।
ହଁ।
ଆଉ ରଜରେ ସବୁ କୁଆଡ଼େ ବୁଲାବୁଲି ପାଇଁ ପ୍ଲାନିଂ ହେଲାଣିନା ହେଇନି?
ହୁଁଁ ହେଇଚି ଆଉ।
ଆଉ ନୂଆ ଡ୍ରେସ୍ ହେଇସାରିଲାଣି?
ହଁ।
ହଁ। ଆଉ ମୁଁତ ଡ୍ରେସ୍ ଅର୍ଡର କରିଥିଲି ଅନଲାଇନ୍ ରୁ ଗୋଟେ ଡ୍ରେସ୍ ପଳେଇ ଆସିଚି। ଆଉ ଏପର୍ଯ୍ୟନ୍ତ ଆଉ ଦିଟା ଡ୍ରେସ୍ ଏର୍ଯ୍ୟନ୍ତ ଆସନି।
ଓହୋ।
ଯଦି ଆଜି ଆସିବ କି କାଲି ଆସିବ ନହେଲେ ନାଇଁ ସରିଲା ଆଉ।
ହୁଁ ନହେଲେ କ୍ୟାନସଲ୍ ଆଉ।
ହଁ ସରିଲା ତାପରେ ପଛରେ ଆଇଲା ଆଉ ଡ୍ରେସ୍ ଆଣିକି କଣ କରିବୁ।
ହଁ ସେଇଆ।
ରଜ ତ ସରି ଯାଇଥିବ ଆଉ ଏଇ ଗଲା ପୂର୍ବବର୍ଷ ତା ପୂର୍ବ ବର୍ଷ ଯୋଉ ରଜ ହେଇଥିଲା ମୋର ଆସିଲା ଯୋଉ ରଜ ଯୋଉ ତିନି ଦିନ ପରେ ଯୋଉ ବସ୍ ସୁମତି ସ୍ନାନ ନୁହଁ ସେଇଦିନ ଆସିଲା ଡ୍ରେସ।
ଉ ହୁଁ ସେଦିନ କଣ କରିବ।
ତା ପୂର୍ବରୁ ଧର ଆଗରୁ ଗୋଟେ ଡ୍ରେସ ସେଇଥିପାଇଁ ଆ ଗୋଟେ ରଖିବା କଥା ଅନଲାଇନ ଉପର ନିର୍ଭର କରିକି ରହିବା କଥା ନୁହଁ।
ନା ଅନଲାଇନ ଉପରେ ଉଁ ଆଉ ଆଜି ମେହେନ୍ଦି ଫେହେନ୍ଦି ଲଗା ଲଗି କରା ଗର ହୁଁ।
ମେହେନ୍ଦୀ ସେଇପାଇ ବି ସକାଳୁ ମୁଁ ଭାବି ସାରିଲିଣି କେମିତି ମେହେନ୍ଦୀ ଲଗେଇବି ସିଲେଇ କରିବା ପାଇଁ ଆହୁରି ଅଛି। ଆ ସିନା ସିଲେଇ ସରିଲେ ସିନା ଫାଙ୍କା ଟାଇମ ରେ ସିନା ମୋ ହାତରେ ମେହେନ୍ଦୀ ଲଗେଇବି। ଲଗେଇକି ସିନା ବସିବି ଆଉ ମୁଁ ସେଇଆ କହିଲି ବା କି ମେସିନ ଚଲେଇଲି ମୁଁ ଆଉ ମେହେନ୍ଦୀ ଲଗ ଇବା ମୋ ଭାଗ୍ୟରେ ନାଇଁ ଆ ଠିକ ସିନା ଫାଙ୍କା ଙ୍କା ହେଲେ ଯାହା ହେଲେ ଘଣ୍ଟେ ଦରକାର ନା ନାଇ ମେହେ ନ୍ଦି ରେ ଟିକେ ଲଗେଇବା ପାଇ ଆଉ ତୁ ଦି ହାତରେ ଲଗେଇବୁ ହଁ ଶୁଖିବ ଶୁ- ଖି ସାରିଲା ପରେ ତୁ ଧୋଇ ହେଇକି ଚଲେଇବୁ ଆଉ ସିଏ ତ ଦେଇଛନ୍ତି ସେ ପୁଣି ଆଜି- ଜି ଆଜି ଆଜି ସନ୍ଧ୍ୟାବେଳେ ନେବେ ପୁଣି କାଲି ନେବେ। ଆଉ ସେ ଅନୁସାରେ ତାଙ୍କୁ ପୁଣି ଠିକ କରିକି ଦବାକୁ ପଡିବ।
ଆଗେ ଲଗେଇଦବ ତାପରେ ତାଙ୍କ କଥା ଭାବିବ। କହିବ ଆଗେ ମୋ ରଜ ନା ତମମାନଙ୍କର ରଜ।
ତାପରେ କଣ ମୁଁ ଡାହାଣ ହାତରେ ମୁଁ କଣ ନିଜେ ଲଗେଇ ପାରିବି କି। ତାର ବାଁ ହାତ ଟା ମୁଁ ଲଗେଇଦେବି ଆଉ ଡାହାଣ ହାତ ଟା ଲଗେଇବା ପାଇଁ ପୁଣି ଆଉ ଜଣଙ୍କୁ ଖୋଜିବାକୁ ପଡିବ।
ହୁଁ ହୁଁ।
ଆଉ ସେଇଟାରେ ଟାଇମ ପଳେଇବ ମୁଁ ସେୟା କଇଲି ଦେଖୀଆ ସିଲେଇଟା କରେ କିଛି ସମୟ ଯାଉ ଖରାବେଳ ପର୍ଯ୍ୟନ୍ତ ତାପରେ ଦେଖିବା କେତେବାଟ ଯାଉଚି ତାପରେ ନହେଲେ ଏଇ ଯୋଉ ଥୋଇ ଦିଅନ୍ତିନି ଗୋଲ ଗୋଲ କରିକି ଥୋପା ଦେବୀ ମାନେ ସବୁ
ଅ ହଁ।
ଆଉ ମୁଁ କ ଚକିରେ ଏମିତି ଗୋଲ ଗୋଲ ନଲେ କରିକି ନ ଥୋ ସରିଲା ଆଉ।
ଅ ହଁ।
ହୁଁ। ଆଉ ରୋଷେଇବାସ ସବୁ ଶିଖିଚନ୍ତି ନା ଶିଖିନାହାନ୍ତି।
କିଛି ନାଁହା।
ଶିଖିନାହାନ୍ତି।
ନା।
ମୁଁ ଏବେ ହଷ୍ଟେଲରେ ଥିଲି ହଷ୍ଟେଲରେ ଥିଲି ଏବେ ଆସି ଥିଲି ଆଉ ତ ଏଇ ବର୍ଷ ଆସିଛି ନା ଆର ବର୍ଷ ଆସିଚି। ଆଉ କଣ ସେମିତି ଶିଖିନାହି ତ ହଷ୍ଟେଲ ରେ ଥିଲି ଆଉ। ଜଏଣ୍ଟ ଫେମିଲି ତାପରେ ଖୁଡି ହରୀକା କରିଦିଅନ୍ତି ହୁ ହାତ ମରେଇ ଦିଅନ୍ତିନି। ହୁ।
ସେମାନେ ତ କରିବେ ଆ।
ଅ ହ ଶାଶୁଘରକୁ ଗଲେ ଯୋମାନେ କରି ଦେବେ।
ହଁ ତା ପୂର୍ବରୁ ଏଠି ଟିକେ ଶିଖି ଦେଇକି ଯାଇ
ସେମାନେ କରିବେନି।
ତା ପ୍ରାକ୍ଟିସ କରିଦେଇଥିବ ଆଗୁତୁରା କହିଦେଇଥିବ ଆମର ଯେ ତ ଜଏଣ୍ଟ ଫ୍ୟାମିଲି ମୁଁ ତ କିଛି ଶିକି ଖିନି ଆଉ ଯାହା ମୁଁ ଆସିଲେ ମତେ ଏଇଠି ଯାହା ଶିଖେଇବେ ଆଉ।
ଅ ହ ହୁଁ।
ଆଉ ଏଇନା ତାହେଲେ ବାହାଘର ହେଇନେଇ ପ୍ଲାନିଂ କିଛି ହେଇନେଇ।
ନା ନା ସେଗୁଡା ଏଇନା କି?
ହଁ ହବ ଆଉ ତା ଜମା ଶୀଘ୍ର ହବନି ଆଉ।
ନାଇଁ ନାଇଁ ଜମା ଏତେ ଜଲଦି ନୁହଁ
ହଁ ସଂସାର ମୋହମୟାରେ ପସନା।
ହଁ ସେଥିରେ ସବୁଠୁ କଷ୍ଟ।
ହୁଁ ସେତେବେଳେ ନହେଲେ ଆ କଥା ବୁଝୁ ତା କଥା ବୁଝୁ ସମସ୍ତଙ୍କ କଥା ବୁଝୁ ବୁଝୁକା ନିଜେ
ନିଜ ନିଜେ କେତେବେଳେ ଉପୁରୁକୁ ଉଠି ଯାଇଥିବ କିଛି ଜାଣି ପାରିବନି।
ହଁ ୟାକୁ ଖାଇବାକୁ ଦେ ତାକୁ ଖାଇବାକୁ ଦେ କିଏ କହିବ ମୋର ଏଟା କର ହେଟା ସେଟା କର। ଆଉ ଟାଇମ୍ ନ ଥିବ।
ପାଠ ପଢି ସଇଲେ ଚାକିରି ବାକିରି କରିବି ଦେଖିଆ ତା ପରେ। ନ ଲେ ଜମା ଭାବିବେନି ଭାବିଲେ କିଛି ଲାଭ ନାହିଁ।
ହଁ, ସେଇଆ ଏଇଟା ଆଉ କୋଉ ମାନେ କମ ବୟସରେ ଆଉ ବାହା ହଉଛନ୍ତି ସବୁ ତ ହେଲା ବେଳକୁ ଯାଇକି ପଚିଶ ସେପଟେ ଯାଇକି ବାହା ହଉଛନ୍ତି।
ହଁ।
ଆଉ ଏଇନେ ଏପଟେ ନାହିଁ। ନା ଏପଟ ରୁ ବାହା ହେଲେ ବୁଢା ବର ଟିଏ ପାଇବ।
ଇ, ହିଁ, ହିଁ, ହିଁ ଆଉ ସେପଟୁ ଅଧିକ ହେଇଗଲେ ଆଉ ରୁ ଚନ୍ଦାବର ପାଇବେ।
ସେକଣ କହିଲେ ଚନ୍ଦା ବର ନୁହେଁ, ଏପଟରୁ ତମେ ଶୀଘ୍ର ବାହା ହେଇ ପଡବ ଧର କୋଡ଼ିଏ ଏ ପଟକୁ କିନ୍ତୁ ପିଲା ଗୁଡା ତ ଆଉ ଶୀଘ୍ରବାହା ହୁଉ ନାହାନ୍ତି ସେମାନେ ତିରିଶ ସେ ପଟେ ବାହା ହଉଛନ୍ତି ତ ତମର ଦଶ ବର୍ଷ ଖଣ୍ଡେ ଗ୍ୟାପ୍ ହେଇଯିବ ବଡ ହେଇଯିବ ସିଏ। ପଚିଶ ସେପଟେ ବାହାହେଲେ ସବୁ ଗୁଡାକ କଣ ଚନ୍ଦା କି ତମେ ଗମେଣ୍ଟ ଚାକିରି କାଇଁ ଖୋଜିବ କି ଚନ୍ଦା ପାଇବ। ପ୍ରାଇଭେଟ ପ୍ରାଇଭେଟ ଦେଖିଲେ ହ୍ୟାଣ୍ଡସମ୍ ପାଇବା।
ଆ, ଆଜି ଗୁଟେ ଚନ୍ଦା ଆ,
ହଁ, ଆ ଆଉ କେବେ ଏଇ ଯୋଉ ଘଟଣା ତାରିଣୀ ଆଡେ ବୁଲି ଆସଛନ୍ତି।
ହଁ ଯାଇଥିଲି ଏଇ ଥର ଏଇ ବର୍ଷ ଯାଇଥିଲି।
ହୁଁ, ହିଁ।
କେମିତି ଭଲ ଲାଗିଲ ନା ତମର କଣ।
ହୁଁ, ବହୁତ ଭଲ ଲାଗିଲା ତତେ ଦେଖିକି।
ଆମର ଏଇଠୁ ସତର କିଲୋମିଟର ସବୁ ହବ। ପଞ୍ଚଷଠି ସତର କିଲୋମିଟର ହବ ସେ ଘଟଗାଁ ଟା।
ଆ ହ।
ହିଁ ଯେତେବେଳେ ଯାଆନ୍ତି ସେ ବସ ରେ ବସ୍ ଟା ଡାଇରେକ୍ଟ ବସ୍ ଅଛି ଡାଇରେକ୍ଟ ବସ ରେ ଯାଇକି ପଳାନ୍ତି।
ହୁଁ, ହୁଁ।
ବସ ରେ ଯିବାକୁ ପୁଣି ମୋର ବାନ୍ତି ହୁଏ ବାନ୍ତି ହେଲେ ପୁଣି ବାଇକ୍। ବାଇକ୍ ଯିବାକୁ ପଡ଼ିବ ସେଇଥି ପାଇଁ ଆଧିକାଂଶ ବସ୍ ରେ ଥରେ ଯାଇଥିଲି। ଆଉ ବାନ୍ତି ଯେମିତି ହେଲା ଆଉ ତାପରେ ଗଲିଣିି ଯେତେବେଳେ ଗଲି ସେ ବାଇକ ରେ ପଳେଇ ଗଲି।
ଓହୋ ଆଉ କଣ ପଢାପଢି ଚାଲିଛି ନା।
ନା ନା ପଢା ସରିଲାଣି ପଢା ସରିଲାଣି। ପଢା ସରିଲାଣି କଣ କରିବୁ ଘରେ ବସି ସେକି ଯୋଉ ସୁଭଦ୍ରା ଯୋଜନା ରେ ଯୋଉ ପଇସା ଆମେ ଲାଭ ଉଠେଇ ଥିଲୁ। ସେଇଟାରେ ମେସିନ୍ ନେଇ ଆସିଲୁ ଆଉ
ଆଉ ହୁଁ
ହଁ।
ତମକୁ ସୁଭଦ୍ରା ଯୋଜନା ମିଳିଛି?
ହଁ, ହେଇ ଯୋଉ ଦି ଥର ମିଳିଲା ସେଇଟାରେ ନେଇ ଆସିଲେ ଆଉ।
ଓହୋ।
ତମୁକୁ ମିଳିଲାଣି ନାଁ ମିଳି ନେଇଁ।?
ମତେ ବୟସ ହେଇନି ସୁଭଦ୍ରା ଯୋଜନା କଉଠୁ ଆଶି
ହଁ ସେଇଆ ଏବେ ତା ପରେ ଆସିଲେ ପକେଇବା ଆଉ।
ନାଁ ମତେ ବୟସ ହେଇନି।
ସେଇ ହେଇ ସାରିଲା ତାପରେ ତମ ବେଳକୁ ଥିବ କି କେୟାଣି।
ନଥିବ ନଥିବ କେବେ।
ହୁଁ ସେତେବେଳକୁ ପୁଣି ନେ ସରକାର ଚେଞ୍ଜ୍ ହେଇଯାଇଥିବେ।
ହଁ ସେଇଆ ସରକାର ଥିଲେ ସରକାର ଥିଲେ ବି ସେଟା ମିଳିବନି ନ ମିଳିବ। କିଛି
ହଁ ତମକୁ ସେତେବେଳେ ନୂଆ କିଛି ଆସ ଥିବ ଲାଗୁ ହେଇଯାଇଥିବ ତମକୁ ସେଇଟା ମିଳିବ।
ହଁ ହଁ ଯା ହେଇଥିବ ଆଉ।
ହଁ। ଆଉ ବେଶୀ କଣ ଖାଇବାକୁ ଭଲ ଲାଗେ?
ଉଁ ଖାଇବାକୁ ତ ସବୁ କିଛି ଭଲ ଲାଗେ ଏମିତି କୋଉ ଜିନିଷ ନାଇଁ ଖାଇବାକୁ ଭଲ ଲାଗେନି ଆଁ।
ଗୋଟେ ଫେବ୍ ରେଟ୍ ଭେଜ ଉପରେ ନନ୍ ଭେଜ୍ ରେ।
ମୋର କିଛି ଫେବ୍ ରେଟ୍ ଏମିତି ନାହିଁ। ଯାହା ଦେଲେ କାଇବି‌। ‌ ହୁଁ ହୁଁ ହୁଁ ହୁଁ ପେଟ ଫୁଲ୍ ହେଲେ ଗଲା।
ହଁ ସେଇୟା ହେଲା ଆଉ ତମେ ସର୍ବ ହାରି ସବୁ କିଛି ଖାଇପାରିବ ଆଉ।
ହଁ ମୁଁ ସେଇ ତେଲୁଗୁଣି ସହିତ ଲାଗୁଛି।
ହଁ ଏଇନା ବର୍ଷା ଦିନେ ତ ସେରା ଦେଖାହେବେ ଆଉ।
ଆଉ ମୁଁ ତା ସହିତ ବସିକି ଲାଗୁଛି ବାଡିରେ କେଞ୍ଚୁଥିଲି ତାକୁ।
ଅହ ହଉ ତାହେଲେ ମୁଁ ରଖୁଛି ଆଉ ପଛରେ କଥା ହବା।
ଆଉ
ହଁ।
ହଉ ଆପେ କଟୁଚି ପା କଲ୍ ଟା?
ନାଇଁ ନାଇଁ ମୁଁ କାଟିବିନା ଯିଏ ଏ କଲ୍ ଟା କରିଥିବ ସେ କାଟିବ।
ଆପେ କଟୁଚି ତ ଉଁ ଉଁ।
ନାଇଁ କଟିବନି।
ଉଁ ଓ ହୋ। ହଉ ତାଲେ ଆଉ।